ହଁ
ସାଙ୍ଗ କଣ କରୁଛୁ?
ଏ ମୁଁ ଯାଇ ଯାଉଥିଲି ଟିକେ ଆ ହଁ ହଁ ଆପାମ ପନ ଆଉ ତମେ କଣଛ
ହ୍ୟାଲୋ ହ୍ୟାଲୋ
ହଁ ଶୁଭ ଯାାଉନ କି?
ହଁ ହଁ ଏବେ ଶୁଭିଲା ମୁଁ ମୁଁ ଏଇଠି ଠିଆ ହେଇକି ମୁଁ ବୁଲି ବୁଲିକି ତମ ସାଙ୍ଗରେ କଥା ହେଇଛି।
ହଁ
ଆଉ ତମେ କଣ ଖାଇଥିଲ? କଣ ଖବର କହିବି ସବୁବେଳେ ଖବର ପଚାରୁଛ କଣ ଖବର କହିବି?
ହଁ
ସବୁ ସବୁ ଖବର ଠିକ
ଆ ମୁଁ ଯାଇଥିଲି ହାଇଦ୍ରାବାଦ ଜାଣିଛ?
ନା ତମେ କୁହ କଣ?
ଆଉ ମୋ ମାମୁଁ ଅଛନ୍ତି ସେ ସେଇଠି ଆଉ ମୋ ଭାଇ ଅଛନ୍ତି। ମୁଁ ଯାଇଥିଲି ବୁଲିବା ପାଇଁ ଆଉ ସେଠି ହଁ ସେଠି ଯାଇକି ବୁଲି ବୁଲିଲି ଖାଇଲି ପିଇଲି ଆଉ। ତାପରେ ଡ୍ରେସ ଦିଟା ତିନିଟା ଡ୍ରେସ ଆଣିଛି ଜାଣିଛ ହଁ। ହଁ ଦିଟା ତିନିଟା ଡ୍ରେସ୍ ଆଣିଛି ଆଉ ସେ କରିବା ପାଇଁ ହେଲା
କଣ?
ତମ ମାଙ୍କୁ ଦେବି ତମ ମା ଦେବି ଦିଟା ତିନିଟା ଡ୍ରେସ ଆଣିଛି। ତମର ମା ଆସିଲ ଏ କରିଦବେ
ହଁ ହଁ ସିଲେଇ କରିଦେବେ ହଁ ଫରି ଅଛନ୍ତି।
ହଁ ମତେ ଟିକ ଅର୍ଜେଣ୍ଟ ଆଉ ମୁଁ ନେଇକି ଯିମି ତ ବାହାଘର ଗୋଟେ ଅଛି। ସେଇଥିପାଇଁ ମତେ ଅର୍ଜୁଣ୍ଟର ଆ ଯଦି ଫ୍ରି ଥିବେ ତ ମୁଁ ଦେଇଦେବି ସେ ସିଲେଇ କରିକି ଦେଇଦେବେ
ହଉ କହିଦେବି ସିଲେଇ କରିଦବେ ଆଉ କଣ କହିଦେବି?
ହଁ ହଁ ଆଉ।
ଆଉ ତମ ଦେହ ଭଲ ଅଛି।
ମୁଁ ସେ ଯୋଉ ତିନିଟା ଆଣିନି ମୁଁ ତିନିଟା ଆଣିଛି। ଦିନଟାରୁ ତମେ ଗୋଟେ ରଖି ନବ ତମ ପାଇଁ ଗିଫ୍ଟ। ତମର ଜନ୍ମଦିନର ଗୀତ।
ହଁ ଠିକ ଅଛି।
ଯାକ ଭଲ ଅଛି ତିନିଟାରୁ ଯୋଉଟା ନେବେ ଆପଣ ଆଉ।
ଠିକ ଅଛି ମୁଁ ନିଜେ ଚଏସ୍ କରିକି ନେଇନେବି
ହଁ ତମେ ନେଇ ନବ ଆଉ ଦିଟା ମୋର ତ ମାପ ଥିବ ତମ ଘରେ
ହଁ ମପ ଅଛି ତମର ତମେ କେତେଟା ଡ୍ରେସ ହେ କଲଣିି
ହୁଁ ହୁଁ ଆଉ ମା କଣ ରୋଷେଇ କରୁଛନ୍ତି
ମୋମ। ସେ ରୋଷେଇ କରିବା ଭାତ ଡାଲି ମାଛ ତରକାରୀ ଆ ତମାମ
ଆମର ଏଟି ଚିକେନ ହବ ଆ ଡାଲି ହବ ଆଉ ଭାତ ହବ ମା ବି ଯାାଇନାହାନ୍ତି ରୋଷେଇ କରିବା ପାଇଁ ସବୁ ରଖିଛନ୍ତି ସେ ଯିବେ
ନା ମୋ ମା ବି ମୋ ମା ବାରଟାରେ ଯିବେ ଆମ ଘରେ କମ ଲୋକ ଅଛନ୍ତି।
ହୁଁ।
ଆଉ ଦେହ ଭଲ ଅଛି ନା।
ହଁ ହଁ।
ଶୁଣିଥିଲି ତମର ଦେହ ଖରାପ ହେଇଥିଲା।
ହଁ ସେଇଟା ଭଲ ହେଇଯାଇଛି ଜର ହେଇଥିଲା ତ। ଆଉ ସେ ଡାକ୍ତର ପାଖକୁ ଯାଇଥିଲି ସେ ଔଷଧ ଦେଲା ଇଞ୍ଜେକ୍ସନ ଗୋଟେ ଲଗେଇଦଲା। ଇଞ୍ଜେକସନ କୁ ଦେଖିକି ତ ମୋର ଡର।
ଯାଇଥିଲା ସେଇଥିପାଇଁ ଅଲଗା ଅଲଗା ପାଣି ଲାଗିଲା ଦେହ ଖରାପ ହେଇଗଲା।
ହଁ ହଁ। ଖରାପ ହେଇଗଲା। ସେ ଯୋଉ ଇଞ୍ଜେକସନ ଆଣିଲା ମତେ ଦେଖିକି ତ ଏତେ ଡର ମାଡ଼ିଲା। ମୋ ବାପା ଆଉ କଷିକି ଧରିନେଲି। ମୁଁ କହିଲି ମ ମୁଁ ନେବି ନାହିଁ ମତେ ଔଷଧ ଦିଅ। କହିଲେ ନା ନା ତମେ ଇଞ୍ଜେକ୍ସନ ନେଲେ ନା ତମର ଜଲଦି ଠିକ ହେଇଯିବ।
ମୋର ତ ଇଞ୍ଜେକସନ ମତେ ବହୁତ ଫେବରେଟ।
ହୁଁ।
ମୋତେ ଇଂଜସ ନେବା ବେଳେ ବହୁତ ଖୁସି ମାଡୁଛି।
ତମକୁ ତ ଡର ଲାଗୁନି ମତେ ତ ଭାରି ଡର।
ନା ମତେ ଜମା ଡର ଲାଗୁନି ମତେ ଭଲ ଲାଗୁଛି।
ହୁଁ।
ମତେ ବଢିଆ ଲାଗୁଛି ଇଂଜେକ୍ସନ ନେବା ବେଳେ।
ଟିକେ ବି ଡର ଲାଗୁନି। ମୋର ତ ଇଞ୍ଜେକ୍ସନ ଦେଖିବା ବେଳକୁ ମୋର ମୋ ମୁଣ୍ଡ ଖରାପ ହେଇଯାଉଛି। ମୁଁ ତ କାନ୍ଦି କାନ୍ଦିକି ଆ ରଖୁନି। ମୁଁ କହିଲି ହେ ହେ ଇଞ୍ଜେସନ ମତେ ଦେଇଦଉଛି ମୁଁ ନେବି ନାହିଁ।
ଆଉ। ମୁହଁ ଟା ଖରାପ ହେଇଯାଇଛି! ଜ୍ୱର ହେଇଛି ମୁହଁ ଟା ଖରାପ ହେଇଯାଇଛି। ଖାଲି ଖଟା ଖ ଖଟା ଜିନିଷ ଆଉ ପଟାଟ ଜିନିଷ କି ଚାଉମିନ।
ଆମ୍ବୁଲ ଖାଇବ।
ନା ନା ଇଏ ମାନେ ଖଟା ଜିନିଷ ଭଲ ଲାଗୁଛି। ମାନେ ଚ ପଟ ଜିନିଷ ଖାଲି ଝାଲ ଝାଲ ଖାଇବାକୁ ମନ ନଉ
ହୁଁ ଠିକ ଅଛି ଖାଇଦବ ଝାଲ ଝାଲ ଆଉ କଣ।
ସେପଟେ ଯିବା ଯାଇକି ଚାଉମିନ ଖାଇକି ଆସିବା। ଯିବା ନ ସାଙ୍ଗରେ।
ହୁଁ ହୁଁ ଯିବି।
ଆଉ ଗୁଚୁ ବିି ଖାଇବା ଆ ଭାତ ଏସବୁ ଖାଇବାକୁ ମନ ହଉନି ଖାଲି ମୁହଁ ଟା କେମିତି କେମିତି ହେଇଯାଉଛି।
ଭାତ ଡାଲି ଖାଇଲେ ଜରେ ବେଡେ ଭଲ ଲାଗିବନି। ମତେ ବି ତ କେବେ ଭଲ ଲାଗେନା ମୁଁ କ ଖାଲି କବି ମୁଁ ଗୁପଚୁପ ଖାଇବି ଚାଟ୍ ଖାଇବି ମୋମୋଜ ଖାଇବି ଏଇସବୁ ଖାଇବି ମୁଁ କହିବି।
ହୁଁ। ଆଉ ତମ ମାମା ଯଉ ଦିନ ବିରିଆନି ତିଆରି କରିବ ମୋତେ ଡ଼ାକିିବ।
ହଁ ହଁ ଚିକେନ ବିରିୟାନୀ ଖାଇବ କି ମଟନ ବିରିୟାନୀ ଖାଇବ।
ନା ମୁଁ ମଟନ ଖାଉନି ଚିକେନ ବିରିୟାନୀ ମୋର ଫେବରେଟ।
ପସନ୍ଦ ନୁହେଁ। ମୁଁ ଆଉ ଗୋଟେ ସାଙ୍ଗ ସହିତ କଥା କହି କରିଥିଲି ସେ କହିଲେ ମତେ ଚିକେନ ବିରିୟାନୀ ଏତେ ପସନ୍ଦ ନୁହେଁ। ତାଙ୍କୁ ମଟନ ବିରିୟାନୀ ବହୁତ ପସନ୍ଦ। ମୁଁ କହିଲି ହଁଁ ସମସ୍ତଙ୍କଙ୍କୁ ଅଲଗା ଅଲଗା ପସନ୍ଦ ଆଉ କଣ। ଏ ସେ ସିଏ କହିଲେ ଆ ମୁଁ ଯାଇଥିଲି, ଆ ଆମେ ସମସ୍ତେ ଯାଇଥିଲୁ ତାଙ୍କ ମାନେ ବାହାଘର ଥିଲା ତ ତାଙ୍କ ଦିଦି ଙ୍କ ସେମାନେ ସେ ଆସିଥିଲେ ତାଙ୍କ ଦିଦି ମାନେ ସେମାନେ ଗଲେ ଗୋଟେ ବ ବଡ଼ ପୋଖରୀ ଅଛି! ସେଠାରେ ବସିକି ପୁରା ବଢିଆ ଫୁଲ ଗଛ ସବୁ ଅଛି ପୁରା ଗଛରେ ଗୋଟେ ଗଛ ସବୁରେ ଆମ୍ବ ସବୁ ଲାଗିଛି! ସେଟାରେ ବସିଥିଲେ ସେ କହିଲେ ଆମେ କେତେ ଫଟ କ୍ିକ କଲୁ ବୁଲିଲୁ ଦେଖିଲୁ ସବୁ ଫୁଲ ସବୁ କେତେ? ବଡିଆ ଲାଗିଲା ମୁଁ କ କୋଉଠି ଅଛି କି ସେଟା ସେଟା ଆମ ଘରେ। ପାଖରେ ଅଛି ମୁଁ କହିଲି ହଉ ମୁଁ ଯେବେ ଯିବି ମତେ ବି ଦେଖେଇବ ତମେ ତମେ ଯିବ ନା ମୋ ସାଙ୍ଗରେ
ହଁ ହଁ ତମେ ରଜରେ ଇଏ ଡୋରି ନଗେଇଛ ନା
ହଁ ଡୋରି ଲଗେଇଥିଲେି ବହୁତ ମଜା ଆସିଲା ଡୋରି ଲଗେଇକି ନିଜେ
ଆମ ଗାଁ ରେ ଇଏ ବରଗଛ ଅଛି ସେ ଏଇଠି ଲଗେଇଥିଲୁ ପୁରା ଗାଁ ପିଲା ମାନ ମାନେ ସମସ୍ତେ ଆସିକି ଝୁଲୁଥିଲେ ଆଉ ଗୋଟେ ଯେମିତି ମୋ ମାଉସୀ ଝିଅ ଝୁଲିଲା ପୁରା ଝୁଲିକି ଉଡିକି ପଳେଇଲା ପୁରା ଝୁ ବି ଛିଣ୍ଡେଇକି ପଡିଗଲା ତାପ କଚାଡି ହେଇକି ପଡିଲା କ କିଛି ହେଲାନି ନହେଲେ ପୁରା ଅଣ୍ଟା ଫଣ୍ଟା ସବୁ ଭାଙ୍ଗି ଯାଇଥାନ୍ତା। ସେ ପୁରା ଏତେ ଜୋରୁ ପେଜ ମାରିଲା ପେଜ ମାରିକି ପୁରା ଉଡିକି ପଳେଇଲା ପୁରା ମାନେ ଡୋରିକୁ ନେଇକି ପଡେଇଲା ହୁଁ
ଆଉ ଆମର ଘର ପାଖରେ ଗୋଟେ ଗୋଟେ ବର ଗଛ ଅଛି ଆମେ ସେଠାରେ ହିଁ ଡୋରି ଲଗେଇକି ଝୁଲୁ
ଆମ ଘର ପାଖରେ ସେ ଝୁଲୁଥିଲା ସମସ୍ତ ଝୁଲିଝୁଲିିକି ଓଲେଇଗଲେ ସେ ଲାଷ୍ଟରେ ଥିଲା ସେ ଯେମିତି ଝୁଲିଲା ପୁରା ପିଚ ମାରିଦେଲା ଜୋରରେ ସେ ପୁରଠିଲ ମାନ ଏତେ ଜୋର ପ ମାନ ପଡିଗଲା ପଡିଗଲା ମାନେ ଆମେ କହିଲି ଗଲା ଗଲା ଏବେ ମାମା ସବୁ ବାଡେଇବେ ଧରିକିୁ ତାକୁ ଝାଡିଲୁ ତା ଗୋଡ କ ଝାଡିଲୁ କହିଲେ ତୁ ଠିଆ ହ ଠିଆ ହ ତୋର କିଛି ହେଇନି ତ କହିଲେ କହିଲା ନା ନା ମୋର କିଛି ହେଇନି ହୁଁ ତାହେଲେ ତୋର କଣ ହେଇଥାନ୍ତା ନା ଏବେ ହଁ ଏବେ ସମସ୍ତେ ମାଡ ଖାଇଥାନ୍ତେ ତୋ ପାଇଁ ଆଉ ଝୁଲି ମୁ ନହିଁ ଆଉ ଡ ଲଗେଇଲୁ ଆଉ ଘରେ କାହାକୁ କହିଲୁ ନାହିଁ ହଁ
ଘରେ କହିଲେ ବାଡେଇ ଥାନ୍ତେ ଧରି କି?
ପାଦେଇବ ମାନେ ପଲେ ଭାରି
ତମ ଭୟସ ଟା ଭଲ ସେ ଶୁଭୁନି ତମେ ଯୋଉଠି ବସିଥିଲ କାହିଁକି ଅଲଗା ଜାଗାକୁ ଯାଉଛ?
ନା ନା ମୁଁ ସେଇଠି ପା ବସିଛି ତମ ସାଣ୍ଡ ଟା ତ ଶୁଭୁଛି ମୋ ସାଉଣ୍ଟ
ତମ ନା ନା
ହ୍ୟାଲୋ
ହଁ ହଁ ଶୁଭିଲା
ହଁ ମୁଁ ଏଇଠୁ କୋଉଠି ଯାଇନି ମୁଁ ସେ ଗୋଟେ ଜାଗାରେ ବସେଇକି କଥା କରୁଛି ନା
ଆଉ
ଆଉ କଣ କଥା ସବୁ କହୁନ?
ହଁ ଆଉ ମୋ ବାପା ଆଣିଥିଲେ କେକ୍ କେକ୍ ଆଣି ଆଣିଥିଲେ ଆଉ ବିସ୍କୁଟ ଆଣିଥିଲେ। ଆଉ ମୁଁ ତମ ପାଇଁ ରଖିଛି। ତମେ ଯଦି ଆସିବ ଆମ ଘରେ ଖାଇବ ତମକୁ ଭଲ ଲାଗୁଛି କେକ
ହଁ ମତେ ବହୁତ ଭଲ ଲାଗୁଛି।
ହଁ ସେଇଥିପାଇଁ ମୁଁ ରଖିଛି ରି ସେ ଭଲ କେଟା ଆଣିଛନ୍ତି। ହଁ ଆମେ ଖା ଖାଇ ଦେଇେଇଛୁ ଆଉ ତମ ପାଇଁ ମୁଁ ଟିକେ ରଖିଛି ମ ତୋ ସାଙ୍ଗ ଆସିବ ତମେ କହିଥିଲ ନା ଆସିବ ବୋଲିକି ସେଇଥିପାଇଁ ମୁଁ ରଖିଛି ହଁ ରଖି
ହଉ ହଉ ମୁଁ ଯିବି ଖାଇବି ହଉ ମୁଁ ଯିବି ଖାଇବି ମୁଁ ଆଜି ମୋ ବାପାଙ୍କୁ ସେ ମୁ ମୁଁ ମୋ ବାପାଙ୍କୁ ପଲାଉ ଦେଇଛି ଚିକେନ ତରକାରୀ ସଲାତ ଆଉ କାକୁଡି ଏସବୁ ଦେଇଛି ମୋ ବାପା ପୁରା ଖୁସି। ହେଇ ଯାଇଛନ୍ତି ଆଜି ଟିଫିିନ ଖୋଲିବେ ପୁରା ଖୁସି ହେଇଯିବେ ଖାଇକି।
ଏଇ ଆଉ ତମ ବାପା ଖୁସି ହେଇକି ତମ ପାଇଁ କିଛି ଗିଫ୍ଟ ଆଣୁଛନ୍ତି?
ହଁ କହିଛନ୍ତି ମତେ ପେମେଣ୍ଟ ମିଳିଲେ ମୁଁ ତୋ ପାଇଁ ପ୍ଲାଜୋ ଟା ଆଣିବି ମୁଁ କହିଲି ମୋ ପାଖରେ ଏତେ ପ୍ଲାଜୋ ଅଛି। ନା ତୋ ପାଇଁ ଜିନ୍ସ ବାଲା ପ୍ଲାଜୋ ଆଣିବି।
ଝିଅ ଜିନ୍ସ ପିନ୍ଧିବ।
ହଁ ଏମିତି କହୁଛନ୍ତି ସେ ଅମ୍ବ୍ରେଲା ଜିନ୍ସ ବାହାରିନି।
ହଁ ହଁ ତମ ବାବା ତମକୁ ବହୁତ ଭଲ ପାଆନ୍ତି ନା।
ହଁ।
ଆଉ ତମକୁ କଣ ମାମା ମାମା କରିକି ଡାକୁଛନ୍ତି ନା କଣ।
ହୁଁ ମାମା ମାମା କଣ
ତମ ନାଁ ଟା ଧରୁ ନାହାନ୍ତି।
ନା ନା ନା ଡରୁନାହାନ୍ତି ଖାଲି କହୁଛନ୍ତି ମାମା ମାମା କରିକି ଡାକୁଛନ୍ତି।
ହଁ।
ମା ମୋର ଦେହ କଣ ହେଲା ମା ମତେ ଯେ ମେଡିସିନ ଆଣିକି ଦିଅ ମା ମତେ ଜର ହେଲାଣି ମୋର ବି ଯଦି ଯେବେ ମୁଣ୍ଡ ବିନ୍ଧିବ ମୁଁ ବା ବାପ ମତେ ମୁଣ୍ଡରେ ମୋ ବାପ ହାତ ମାରିଲେ ମୋ ମୁଣ୍ଡ ଟା ଦରଜ ଯିବନି ମା ଯେବେ ମାରିଲେ ସେଟା ମୁଣ୍ଡ ବାହାରିକି ପଳେଇ ଆସିବ।
ହଁ କାହିଁକି ମା ଜୋର ଜୋରରେ କରିଦେବେ।
ଏତେ ଜୋର ଜୋର କରୁଛନ୍ତି। ମୋ ଯ ମ ମାଉସୀ ବି ତାଙ୍କୁ ବି ମୁଁ କହିଲି ମୋର ମୁଣ୍ଡ ଟା ଟିକେ ବିନ୍ଧୁଛି ଟିକେ ଦବେଇ ଦିଅ ସେ ଏତେ ଜୋରରୁ ଚିପିଲେ ମୋ ମୁଣ୍ଡ ଟା ଦରଦ ଆହୁରି ଜୋର ହେଇଗଲା।
ଆ ତମ ବାପା ପାଖରୁ ଖାଲି ତମେ ଇଏ କରିବ ଆଉ।
ହଁ ଏତେ ଜୋରରୁ ମୋର ମୁଣ୍ଡ ଟା ପୁରା ଦରଦ ହେଇଗଲା।
ହୁଁ।
ତାପରେ ଯେବେ ବି ମୋ ମୋର ଖାଲି ଗୋଡ ବହୁତ ଜୋର ବିନ୍ଧୁଥିଲା। ଏତେ ଜୋର ବିନ୍ଦୁ ଥିଲା ମୁଁ ଶୋଇଲି କାନ୍ଦି କାନ୍ଦିକି ଶୋଇଲି। ଶୋଇ ଶୋଇଗଲି। ତାପରେ ସ ସକାଳୁ ଉଠିଲି ବାପା କହିଲେ ଉଠୁ ମୋତେ ଆଜି ଟିଫିନ୍ ଦବୁନି କଣ ଉଠୁ ଉଠୁ ମୁଁ ତେବେ ବି ଶୋଇ ପଡିଲି। ହେ ଫେ ଏତେ ଜୋର ଉଠିକି ଉଠିକି ଦୌଡିକି ଯାଇକି ଟିଫନ୍ ତିଆରି କଲି ଦଶ ମ ଥିଲା ଛଅଟା ବାଜିବାକୁ ଜଲଦି ଜଲଦି ଟିଫନ୍ ତିଆରି ଘର ଖରକିରି ମୁହଁ ଧୋଇଲି ବାପାଙ୍କୁ ଅ ପଠେଇଦେଲି ସେ କାମକୁ ପଡେଇଗଲେ ତାପରେ ଆସିକି ମୋର ଗୋଟେ ମା ହଉ। ପିସି ଥିଲେ ତାଙ୍କ ପୁଅର ମୋବାଇଲ ଟା କଣ ହେଇଥିଲା ତାଙ୍କୁ ମୁଁ ସଜା ସଜାଡିକି ଏବେ ଆସିକି ନେଇକି ଗଲେ।
ଆ ହ ଆଉ ପିଇସି
ଏବେ ଫ ମୁଁ ମୋବାଇଲ ଦେଖ ଦେଖୁଥିଲି ମୁଁ କହିଲି ସାଙ୍ଗ ସହିତ କେତେ ଦିନ ହେଲାନି କଥା ହେଇନି ଯେବେ ଯାଉଛି ମୁଁ କଥା ହେଇଯିବି ଟିକେ ଆଉ କଣ? ହ
ହୁଁ ହୁଁ ଆଉ ତମର ସେଇ ଇଏ ଦାଦା ଝିଅ ଆସିଥିଲା ନା।